ହାଲୋ।
ହଁ କଣ କରୁଚୁ?
ବସିଚି ତୁ କଣ କରୁଚୁ?
ମୁଁ ପା ମୁଁ ଏଠିକି ଆଜି ତ ଭାତ ରନ୍ଧା ହେଇନି କାଲିର ଅଟା ଥିଲା ରୁଟି କିି ଅଣ୍ଡା ଆଉ ଆଳୁ କିଛିିକି ଭଜା ହେଇଥିଲା ଖାଇକି ବସିଚି ଆଉ।
ଭାତ କଣ ପାଇଁ ରାନ୍ଧି ନା?
ଭାତ କାଲିର ରୁଟି ମାନେ ଅଟା ବଳକା ଥିଲା ତ
ଓହୋ।
ସେଗୁଡା ଟିକେ ରୁଟି କରିକି ଖାଇଦେଲୁ ଆଉ ଭାତ ରାନ୍ଧିବୁ ଯିବୁ ଗୋଟେ ଆଡେ ଅଛି ଭୋଜି ତ
ଓହୋ ଭୋଜି ଖାଇଯିବ କୋଉ ଭୋଜି?
ଏ ଜଣେ ମାଉସୀ ଘର ଘରକୁ ଯିବୁ ଆଉ ଜଣେ ବାହାଘର କା ର ଇନଭିଟେସନ୍ ଆସିଛି ସେଆଡ଼େ ଯିବୁ।
ହଁ ସେଇଥିପାଇଁ ଆଉ ରାନ୍ଧିନ ଆଉ ସିଆଡ଼େ ଖାଇବ ତ ଆଉ।
ତମର କଣ ରାନ୍ଧିଛ?
ଆମର ହେଇଛି ଭାତ ଡାଲି ସଜନା ଶାଗ ଭଜା ଆମ୍ବ।
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଝିଅ ଖାଇ ବସିଛି ଆଉ ଅଛନ୍ତି ସବୁ ଆଉ।
ତମର ଯୋଉ ଆସିଥିଲା ତୋର କଣ କଲେଜ ରୁ ପ୍ରୋଜେକ୍ଟ୍ ନା କଣ ସେରା ସରିଲାଣିି?
ନାଇଁ ନାଇଁ ସେଇଟା ସରିନି। ସେଇଟା ଏବେ ସରିବନି ଲାଗିବ ଆହୁରି ଦି ସ ତ
ଦି ସପ୍ତାହ ଲାଗିବ ହେଟା କଣ କାମ ହଉଛି କି ଏମିତି?
ସେ ଏଇଟା ତ ଆମେ ତ ଯାଇକି ଅଙ୍ଗନବାଡି କେନ୍ଦ୍ରକୁ ଯାଇକି ସବୁ ତା ବିଷୟରେ ଜାଣିଲୁ।
ହୁଁ।
ତାପରେ ଯାହା ଜାଣିଲୁ ମାନେ ତାଙ୍କୁ ଯାହା ପଚାରିକି ତାଙ୍କଠୁ ଯାହା ସବୁ ତଥ୍ୟ ଆଣିଲୁ।
ହୁଁ କଣ ତଥ୍ୟ? କଣ ବି କୋଉ ବିବରଣୀ ବିଷୟରେ ପଚାରଛ?
ମାନେ ସେଇଟା ଅଙ୍ଗନବାଡ଼ି ବିଷୟରେ ମାନେ ଅଙ୍ଗନବାଡ଼ିରେ କଣ ଖାଇବାକୁ ଦିଆହେଉଛି ନା ନାହିଁ ଭଲ ସେେ ଦିଆ ହଉଛି ନା ନାଇଁ ପିଲାଙ୍କର ଯତ୍ନ ଭଲ ସେ ନଉଛନ୍ତି ନା ନାଇଁ ଏଇ ସବୁ ବିଷୟରେ ଆଉ ଆଉ ସେଇଗୁଡାକୁ ସବୁ ରି ରିପୋର୍ଟ ବନାହବ।
ମାନେକ ଅନ୍ଲାଇନ ରେ ନା ଅଫ୍ଲାଇନ ରେ?
ଅଫ୍ଲାଇନ୍ରେ
ମାନେ ରେଜିଷ୍ଟୋରେ ଲେଖିକି ସେଟା କଲେଆଉ
ହଁ ହଁ ସେଟା କଲେଜରେ କରାହେବ ଯେ। ଆଜି ତ ରବିବାରେ କାଲିଠୁ ଯାହା ହବ କଲେଜ୍ ସୋମବାରଠୁ।
କିଏ କେତେ ଜଣ ପିଲା କେମିତି କଣ କରୁଛ?
ହ ସେଇଟା ଆମର ଗ୍ରୁପ୍ ହେଇଯାଇଛି ଆମର ଗ୍ରୁପ୍ ରେ ଅଛୁ ଷୋହଳ ଜଣ ପିଲା।
ଷୋହଳ ଜଣ ପିଲା ଆଉ ମାନେ ଗୋଟେ ଜାଗା କ ଷୋହଳ ଜଣ ଯାକ
ହଁ ହଁ ଗୋଟେ ଜାଗାକୁ ଷୋହଳ ଜଣ ପିଲା। ମାନେ ପନ୍ଦରଟା ଅଙ୍ଗନବାଡ଼ି ଯିବାକୁ ପଡ଼ିବ।
କାଇଁ ସବୁିଠିକି ଜଣେ ଜଣ ପଳେଇଲେ ଗୋଟେ ଦିନରେ ସରିଯିବନି?
ନାଇଁ ନାଇଁ ସେଇଟା ପା ଫଟୋ ଆସୁଛି ଉଠା ହେଇକି।
ମାନେ ଷୋହଳ ଜଣ ଯାକ
ଷୋଳ ଜଣ ଯାକ ସବୁ ଅଙ୍ଗନବାଡି କେନ୍ଦ୍ରରେ ଫଟୋ ଉଠେଇବୁ। ସମସ୍ତେ ଥିବେ ଗୋଟେ ଗ୍ରୁପ୍ ଗ୍ରୁପ୍ ହେଇକି। ଫଟୋ ଉଠିବ ସେଇ ଅଙ୍ଗନବାଡ଼ି କେନ୍ଦ୍ର ଆଉ।
ତମେ ନିଜ ମାନେ କଲେଜ୍ ର ତ କଲେଜ୍ ର
ହଁ ନିଜ କଲେଜ୍ର ଆମ ଅନର୍ସ ପିଲା ଆମେ ଷୋଳ ଜଣ ଆଉ।
ହୁଁ ସେମିତି ଅଲଗା ଅନର୍ସ ପିଲା ଅଲଗାଙ୍କୁ ଅଲଗା କାମ ଦିଆଯଇଥିବ ଆଉ।
ନାଇଁ ଆମ କଲେଜରେ ସମସ୍ତେ ଗୋଟିଏ କାମ ନେଇଯାଇଛନ୍ତି ମାନେ ଅଙ୍ଗନବାଡ଼ି କେନ୍ଦ୍ର।
ଆଉ କିଛି ନାହିଁ।
ନାଇଁ ଆଉ କିଛି ଦେଇନାହାନ୍ତି। ସବୁ ଛୁଟିରେ ସମୁ- ସବୁ କଲେଜ୍ ପିଲା କରିଦେଇଛନ୍ତି। ଆମର ଯେହେତୁ ହେଇନି ଆଉ ଟାଇମ୍ ନାହିଁ ତ ଏବେ ଆମର ଏଜାମ ଆ ଆସିଲାଣି ଏଇ ମାସରେ ହେବ ଜୁଲାଇ ମାସରେ ସେଇଥିପାଇଁ ହଁ ସେମିଷ୍ଟାର ହବ ଜୁଲାଇ ରେ ତ। ଆଉ ଟାଇମ୍ ନାହିଁ ସେଇଥିପାଇଁ କହିଲେ ଆଉ ଗୋଟିଏ ନେଇଯାଅ। ସମସ୍ତେ ଗ୍ରୁପ୍ ହେଇଯାଅ ଭାଗବାଣ୍ଟି ହେଇକି ଗ୍ରୁପ୍ ହେଇଯାଅ ତାପରେ ଯାଇକି ଅଙ୍ଗନବାଡି କେନ୍ଦ୍ର ଇଏ କରିଦେଲେ ସୁବିଧା ହବ ଆଉ।
ଆଚ୍ଛା।
ସେଇଥିପାଇଁ ଆଉ ଯିଏ ଯୋଉ ଆମେ ତିନିଟା ପଞ୍ଚାୟତ ତିନିଟା ଗୋଟେ ଗୋଟେ ପଞ୍ଚାୟତରେ ପାଞ୍ଚ ଟା ଅଙ୍ଗନବାଡି ରହୁଛି ଅଧିକ ବି ରହୁଛି ଯେ ଆମେ ପାଞ୍ଚଟା ଲେଖା ଯା ହଁ ପାଞ୍ଚ ଟାଙ୍କା ଯେହେତୁ ପାଞ୍ଚଟା ଅଙ୍ଗନବାଡି। ହୁଁ ଯାଇକି ଆମେ ତିନିଟା ପଞ୍ଚାୟତ ବୁଲିକି ପନ୍ଦର ଟା କରିଦେଇଚୁ ଖାଲି ଅ ଅଙ୍ଗନବାଡି ବୁଲି ଯାଇଚୁ ସିନା କିନ୍ତୁ ରିପୋର୍ଟ ଲେଖା ହେଇନି ଲେଖା ହବ ସେଇଟାଉ। ଲେଖି ନଲେଖ
ତମ ନିଜ ନିଜ ଗାଁ ର ତ ଗୋଟେ ହେଇଥିବ ତମ ପାଖ ପଡିଶା ଗାଁ ର ଖାଲି ବୁଲିକି କରିବା କଥା ଆଉ।
ନାଁ ଆମ ଗାଁରେ ଆମେ କରିନୁ।
ଆଉ?
ଆମ ସେଇ ପଟ ଏରିଆ କରିଚୁ ଆମ କଲେଜ ଏରିଆ।
ମାନେ କଣ ଏରିଆ ବାଣ୍ଟିକି ଦିଆ ଯାଇଛି।
ହଁ। ସାର୍ ଦେଇ ଦେଇଥିଲେ ସାର୍ ନାଇଁ ସାର୍ ଆମକୁ ପଚାରିଲେ ତମେ କୋଉ କୋଉ ଇଏ କୁ ଯିବ ବୋଲି। ଆମେ ସେଇ କଲେଜ ପାଖାପାଖି ପଞ୍ଚାୟତକୁ ଯାଇଥିଲୁ ହେରି ଆଉ।
କଲେଜ ପାଖରେ କାହିଁ ନିଜ ଗାଁ ପାଖରେ କଲନି ଆଉ ସବୁ ଗାଁ ର ପିଲାମାନେ
ନାଇଁ ନାଇଁ ନିଜ ଗାଁ ରେ କରିଥିଲି ହେଇଥାନ୍ତା ଯେ ଆମ ଗାଁରୁ ମୁଁ ଏକା ଯାଉଚି ତ। ସେ ମାନେ ସବୁ ସେପଟ ପିଲା। ସେପଟ ପିଲାକୁ ସେମାନେ ମନା କଲେ କହିଲେ ଏପଟକୁ ଆଉ କି ଆସୁଚି ଏପଟ ଅଧିକ ବାଟ ହେଇଯାଉଛି ଆମ ପ ଞ୍ଚାୟତରୁ ଯୋଉ ପାଞ୍ଚଟା ଗାଁ ସବୁ ଅଧିକ ଅଧିକ ବାଟ।
ହୁଁ।
ସେଇଥିପାଇଁ ସେପଟେ କରିଦେଲୁ ଆଉ। ସେପଟେ ବି ପିଲ ପିଲା ଯାଉଛନ୍ତି ଅଧିକ ବାଟ।
ତାହେଲେ ଷୋହଳ ଜଣ ପିଲା ସେପଟ ଏରିଆ ନେଇକି କରୁଛ ଆଉ ତମ ଯୋଉ ଆମ୍ବ ଏକା ସବୁ ସରିଲାଣି ନା ଆମ୍ବ ଏକା ଅଛି ବୋ ଖା ଖୁଇ କରି ବାକୁ।
ନାଇଁ ଆମର ଆଉ ନାହିଁ। ଶେଷ ହେଇଗଲା ହଁ ଆଉ ଏଦିନ ଆଉ କିଛି ନାହିଁ ସବୁ
ଆଉ ସେ ସପୁରୀ ଏରା କହୁଥିଲ ଲଗେଇଥିଲ ବୋଲି ହେଇଛି ନା କଣ?
ନାଁ ନାଁ ଆମର ହେଇନି ଗଛ ଛୋଟ ଛୋଟ ହେଇଛି। ଏବେ ଲଗା ହେଇଛି ସେଇ ଗଛ ଗୁରାକ ଆଉ ହେଇନି।
ଆଉ ବାଡି ଘରେ କିଛି ନାହିଁ?
ନାଁ ଆଉ କିଛି ନାହିଁ ନା ଖାଲି ସଜନା ଶାଗ ଅଛି।
ସଜନା ଶାଗ କାନ୍ଧିଆ ଗା?
କାନ୍ଧିଆ ଏବେ କଣ ହବ କି ସେଗୁଡାକ ଛୋଟ ଛୋଟ ହେଇଛି ବଡ ହେଇନି।
ଫଳ ଆସିଛି ନା ନାଇଁ?
ଫଳ ଆସିଛି ଫଳ ପୁରା ଭର୍ତ୍ତି ହେଇଚି। ଏବେ
କାନ୍ଦିଆ କଣ ସେଟା ମିଠା ନା ଆମ୍ବିଳି ନାଁ କଣ କେମିତି?
ହଁ ସେଇଟା ଆମ ଗଛରେ ଏବେ ନୂଆ ଆସିଛି ଆମେ ଖାଇନୁ। ଏଇ ବର୍ଷ ପଣସ କିନ୍ତୁ ଏବେ ସବୁଆଡେ ଅଛି।
କୁ ଛୋଟ ପଣସ ନା ପାଚିଲା ପଣସ?
ପାଚିଲା ପଣସ ମୋ ଏବେ ଆଉ କଣ କଞ୍ଚା ପଣସ ଅଛି କି? ପାଚିଲା ପଣସ ସବୁଆଡ଼େ ଅଛି।
ଆଉ ପାଚିଲା ପଣସ କେତେ ଖାଇବ? ହ
ଉଁ ଖାଲି କଣ ଖାଇବ? ପାଚିଲା ପଣସରେ କେତେ କଣ କରିହବ ଜୁସ୍ କରିହବ ଆଇସ୍କ୍ରିମ। କେକ୍, ପୋଡ ପିଠା, ହଁ।
ପୋଡ ପିଠା କେମିତି କଣ ହଉଛି ପାଚିଲା ପଣସ ରେ ମ?
ଉ ଯେମ ମତେ ତ ଆସେନି। ପୋଡ ପିଠା ମୁଁ କିନ୍ତୁ ଜାଣିଛି ପାଚିଲା ପଣସରେ ଆମ ଗାଁରେ ଜଣେ କରିଥିଲେ।
ଗାଁ ରେ କିଏ ତମ ପଡିଶାର ନା ତମ ଘର ଲୋକ?
ନାଇଁ ଆମ ଘର ଲୋକ ନୁହେଁ ଆମ ପଡିଶା ହର ଏମତି କରିଥିଲେ ଯେ। ସେଇଟା କ ଣ କହିଲ ବେଶୀ ମହୁକିଆ ଲାଗିକି ବେଶୀ ମିଠା ଲାଗୁଛି।
ଓହୋ ପଣସ ଟା ମିଠା ବୋଲି ଆଉ।
ହଁ। ପାଚିଲା ପଣସରେ ପାଚିଲା ପଣସ। ଆ ପଣସ ନ ଖାଇଲେ ବି ତାକୁ ବାହାର କରିକି ତା ମଞ୍ଜି ଟାକୁ ବି ଖାଇ ହବ। ଭଲ ଲାଗିବ ମଞ୍ଜି ପୋଡିକି ତର ତରକାରି କରିକି। ଆମର
ହୁଁ।
ଭାତ, ଡାଲି, ଶାଗ ଭଜା।
କ ସବୁ ଦିନ ଭାତ, ଡଲି, ସାଗ ଭଜା?
ନାଇଁ ଆଜି ହେଇଚି ଭାତ, ଡାଲି, ଶାଗ ଭଜା।
ଓ ହଁ। ଆଜି ଭାତ, ଡାଲି, ଶାଗ ଭଜା କାଲି ଭାତ, ଡାଲି, ଶାଗ ଭଜା ସବୁ ଅଧିକାଂଶ ଟାଇମ ଆଉ। ସାଧା ଡାଲି ନା ହରଡ ଡଲି?
ଉଁ ମୁଗ ଡାଲି।
ମୁଗ ଗ କିଣି ଆଣୁଛନ୍ତି ନା, ଏବେ ଯୋଉ
ନାଇଁ ଆମର ହଉଛି। ବିଲରେ ହଉଛି ମୁଗ ଉଁ ହୁଁ।
ଆଉ ଏବେ ସବୁ ବିଲ ସବୁ ଚାଷ ବାସ ସବୁ ସରିଲାଣି ନା ଚାଲିଛି?
ହୁଁ ନାଇଁ ଚାଲିଛି ଚାଷ, ହୁଁ ତଳି ପଡିଛି ଏବେ ଆମର।
ତଳି ବୋଲି କଣ ଖରଡ଼ି ତଳି? ରାଇବରେ ପଇଲି ବଡ ବଡ ହେଲେ ପଛେ ଉପୁଡେଇକି ଆଉଥରେ ରୁଆ ହବ କାଦୁଅ ହେଇକି। ଆ ନିଜେ ରଉଚ ନା, ଲୋକ ନା, ମେସିନ ରେ?
ଲୋକ।
ଲୋକ ଲଗେଇକି?
ହଁ।
ମାନେକା ଯୋଉ ମେଲ ନା ଫିମେଲ ଲୋକ ପୁରୁଷ ନା ମହିଳା ଲୋକ ଯାଇକି କରୁଛନ୍ତି? ଆମ ଏପଟେ ତ ମହିଳା ଲୋକ ବେଶୀ ଲାଗୁଛନ୍ତି।
ଆମ ପଟେ ବି ସେଇପଟୁ ଆସୁଛନ୍ତି ଯୋଉ ଗଞ୍ଜାମ ପଟୁ ସେମାନେ ଅଧିକ।
ଆଚ୍ଛା ଆଚ୍ଛା ସେପଟୁ ଆସିକି ଗୋଟେ ଗୋଟେ ଦିନରେ ସେ ସରିକି ପଳଉଥିବେ ଆଉ।
ହଁ, ସେମାନେ ତ ଆସୁଛନ୍ତି ପୁରା ଅଟୋରେ। ଆଠ, ସାତ, ଆଠ ଜଣ ହବ। ଆସିକି ସେମାନେ ସବୁ ଏପଟେ କରିକି ଯାଉଚନ୍ତି। ପଇସା ନେଇ ଯାଉଚନ୍ତି।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
ଅ ଯାଉ ପଇସା କମ୍ ମାଣ ହିସାବ। ମାଣକୁ କେତେ ହଜାରେ ନା ବାରଶହ ନଉଥିଲେ ଏବେ କେତେ ନଉଚନ୍ତି କେଜାଣି।
ଖାଇବା ପିଇବା ସବୁ ତାଙ୍କ ହାତରୁ ତାଙ୍କର ସେ।
ହଁ, ସିଏ ହ ହଁ, ସେ ଖାଇବା ପିଇବା ଆଣିବେ ତାଙ୍କର ସେ ତାଙ୍କ କଥା ବୁଝିବେ। ଖାଲି ତାଙ୍କୁ ତଳି-ଇ-ଇ ଦେଇଦେଲେ ସେ ରୋଇବେ। ତଳି ଉପୁଡେଇବାକୁ ବି ଆସୁଛନ୍ତି ଲୋକ ଆହୁରି।
ହୁଁ,
ଉ ସବୁ କାମ କରିବାକୁ ଆସୁଚନ୍ତି। କି ଧାନ ମୁଁ ଜାଣିନି।
ମାନେ ଏଇ ଯୋଉ ଆମେ ଯୋଉ ଚାଉଳ ଖାଉଛେ ସେଇ ଧାନ ନା ଅଲଗା ନା କଣ?
ନାଇଁ ନାଇଁ ଆମେ ଯୋଉ ଚାଉଳ ଖାଉଛେ ସେଇ ଧାନ। ଆଉ ଅଲଗା କୋଉ ଧାନ?
ଆଉ ତମ ପଟେ ଏଇ ଯୋଉ ବାସୁମତିଆ ଯୋଉ କହୁଛନ୍ତି ଏଇ ଧାନ ଅଛି ନା କଣ?
ନା, ସେଇଗୁଡ଼ାକ ନାହିଁ। ବାସୁମତୀ ଚାଉଳଟି?
ହୁଁ, ଆଉ ଯୋଉ ଲିଆ ଲିଆ, ମୁଢି ଏଇଗୁଡା ହଉଛି?
ମୁଢି-ଇ-ଇ ନାହିଁ, ଲିଆ ଧାନ ଏପଟେ କରୁଛନ୍ତି।
ଲିଆ ଧାନ?
ହଁ, ଲିଆ ଧାନ କରୁଛନ୍ତି। ନାଇଁ ହୁଡୁମ୍ୱ ବି କରୁନାହାନ୍ତି କିନ୍ତୁ ଲିଆ ଧାନ କରୁଛନ୍ତି ସେତେ କରୁନାହାନ୍ତି ଏମିତି ଅଳ୍ପ କିଏ କୁଚିତ୍ କରୁଚି। କୋଢ଼ିଏ ବେଶୀ କରୁନାହାନ୍ତି।
ଆଉ କଲେଜ ତ ଆମର ନାଇ ମ ଚାଷ ହେଇନି ତଳି ପଡିବ ଚାଷ ହବାକୁ। କହିଛୁ ଗୋଟେ ଗାଡି ବାଲାକୁ ସେ ବୁଲାବୁଲି କରିନି କରିବ ଆଉ।
ହଁ,
ବୁଲିଲାଠୁ ଯାଇକି ତଳି ପଡିବତାପରେ କାଦୁଅ ହବ ବର୍ଷା ହେଲାଠୁ। ଏ ଯାଇ ମାସକର କଥା ଏଇ।
ହଁ ବ
ଏ ସବୁ ବାଡି ଘରେ ସବୁ ଚାଷ ବାସ ତ ଲାଗିଛି। ସେପଟେ-ଏ-ଏ-ଏ ସବୁ ପନିପରିବା ଫସଲ ପାଇଁ ମାନେ ଘରେ ଖାଇବା ପାଇଁ ସବୁ ଲଗା ହଉଛି। ଭେଣ୍ଡ, ଝୁଲଣ, କଲରା, କାକୁଡି ଆଉ ସପୁରୀ ଗଛ ଲଗା ହେଇଥିଲା ସପୁରୀ ହେଇଛି କେତେ ପାଚିନି ପାଚିବ।
କେତେଟା ହେଇ
ଡାଳିମ୍ୱ ଲଗା ହେଇଥିଲା, ସପୁରୀ ଦି ତିନିଟା ହେଇଛି ଆଉ।
ଆ
ଆଉ ଡାଳିମ୍ବ ଲାଗିଥିଲା, ସେ ଡାଳିମ୍ବ ହଉଛି କିନ୍ତୁ ସେ-ଏ-ଏ-ଏ ପୋକୋଡା ହେ ଯାଉ
ପାଚୁଛି?
ନାଇ ଏ ଦରଟିଆ ପୁରା ପାଚୁନି ପାକଳ ହେଲା ପ-ଅ-ଅ ପର୍ଯ୍ୟନ୍ତ ରହୁନି ସେ ଅଧାରୁ ପୋକଡା।
ଓହୋ ଭଲ ନାଇ ତାହେଲେ ଡାଳିବ।
ନାଇ ବା। ଯଦି ହଅନ୍ତା ନାଲି ହେଇକି ଟିକେ ଖାଇବାକୁ ଭଲ ଲାଗନ୍ତା। ଆ ସେ ତ ପୁରା ନଷ୍ଟ। ସବୁ ପୋକଡା ହେଇଯାଉଛି ଭିତରୁ। ଆମ୍ବ ଗଛ ବି ଲଗା ହେଇଥିଲା ସେ ଆମ୍ବ-ଅ-ଅ-ଅ ପୁରା ପାକଳ ହବା ପୂର୍ବରୁ ଆମେ ତୋଳିଦେଲୁ ପୋକଡା ହେଇ ଆସୁଥିଲା। ସବୁ ଏବେ ପୋକ ଲାଗଯାଉଛି। ପିଜୁଳି ଗଛ ଲାଗିଛି ପିଜୁଳିରେ ଫଳ ଆସୁଛି ଆଉ।
ହଁ।
ଉଁ ହାଇବ୍ରିଡ୍ ବିଜୁଳି ଲଗା ହେଇଛି ଆଉ ଭଣ୍ଡା ବି ଅଛି କଦଳୀ ଗଛ ଅଛି ପାଚେଲା କଦଳୀ। କଞ୍ଚା କଦଳୀ ସବୁ ଲଗା ହେଇଛି ଆଉ।
ଗେଇଚ ତାହେଲେ।
ଫଳ ସବୁ ଏଇନିକା ଲଗା ହେଇଛି ଆଉ। ବାପା ବୋଉ ଭାଇ ସମସ୍ତେ ମିଶିକି ଲଗା ଲଗି କରୁଛୁ। ନାଇ ନହେଲେ ବାହାରୁ ହଁ ଏଇଠି ପା ଚିଲା କଦଳୀ ଆଣିବ ସେଇଥିରେ ସେ କାରବାଇଟି ପକେଇକି ଦେବେ ପାଚେଇକି ଆମ ଘରେ ହେଲେ କଣ ନି ଜେ ଖାଲି ସେଇ ତାର ସେ ଫା